ହ୍ୟାଲୋ ହଁ। ଶୁଭୁଛି? ଶୁଭୁଛି ଆଉ ମୁଁ ଭାବିଲି ଶୁଭୁନି ବୋଲିି ଆରେ ନାଇ କାଲି ସେଠୁ ହଁ କାଲି ସେଠୁ ଉଁ ଯୋଉ ଯାଇଥିଲେ ହେଲା କଲାବେଳକୁ ସେଇ ସାତଟା ବା ଝିଅ ଗଲା ପାଖପାଖି ହେଇଗଲା।
ହୁଁ।
ହେଠୁ ସ୍ୱର୍ଗ ଦ୍ୱାରା ଗାଡି ବି ଆସିଥିଲା।
ହଁ ପିସା କହୁଥିଲେ।
ହଁ ଆସିଥିଲା ସେଠୁ ଗଲା ପରେ ସେ ତା ମାନେ ଘରର ପୁରା ସବୁ ପୁଅ ପିଲା ପଳେଇଥିଲେ ହେଲା। ଆଉ ଅନ୍ୟମାନେ ତ ଯଉ ଯାଇଥିଲେ ପୁଅ ପିଲା ପୁଅ ପିଲା ଏମାନେ ସ ସବୁ ପୁଅ ପିଲା ବି ପଳେଇଥିଲେ। ଆମ ଘରୁ ଗୋଟେବି ସେମାନେ ଗୋଟେ ବି ପୁଅ ପିଲା ନଥିଲେ।
ଭାଇ ଏତେ ଲୋକ ଯିବାର କଣ ଥିଲା?
ହଁ ସେଟୁ ଆମେ କେବଳ ଏଇ ସ୍ତ୍ରୀ ଲୋକ ଆମେ ଏଇ ଝିଅ ଦି ତିନିଟା ଖଣ୍ଡେ ଏମତି ଥିଲୁ। ହଁ ଭାଇ। ଏ ଆମ୍ ବସିି ଚୁ ସେ କହନ୍ତି କଣ ନା ସ୍ଵର୍ଗଦ୍ୱାର ପଳେଇଲେ ଘଣ୍ଟେ ପରେ ଗାଧେଇଲେ କିଛି କ୍ଷୟ ନାଇଁ।
ହୁଁ।
ଖାଇବା ପଥେ କଣ ହେ ରୋଷେଇ କଣ? ସେ ଯେମିତି ହେଲା ବସିକି ତ ସେମିତି ଘର ପୋଛା ପୋଛି ଚାଲିଥାଏ ବସି ଥାଉ। ସେତେବେଳକୁ ହାଲତ ଖରାପ ହେଲାଣି ହେଲା ସେ ଯୋଉ ଏବେ ତୁ କାଲି କଟକରେ କି ବର୍ଷା ବେ
ହଁ ଇଆଡ଼େ କାଲି ବି ସନ୍ଧ୍ୟାବେଳେ ହେଲା।
ସନ୍ଧ୍ୟାବେଳେ ଆମର ସାଡୁ ବାହାରିବାକୁ ହେଇଛୁ
ହଁ ହଁ।
ବାହାରିବାକୁ ହେଇଛୁ ମାନେ ବର୍ଷା ନାଦିଲା ନାଦିଲା ମାନେ କହନି ଆମେ ଅଧଘଣ୍ଟା ଫିର ବି ମାନେ ଘରେ ଅପେକ୍ଷା କଲୁ କି କମୁ ବର୍ଷା ଯିବୁ ଦେଖିଲା ବେଳକୁ ପାଞ୍ଚଟା ବାଜିଲାଣି ମାମା ଯୋଉ ଇଏ ଗଲା କହିଲା କି ଦେଖ ଯାହାହେଲେ ବି ସେଇଠି କ ମାନେ ସେମାନେ ପକେଇ ଦେବେ ନା। ମାନେ ନେଇଯିବେ ନା ତ ସେଇଟା ଉଁ ଆମେ ଚାହିଁନୁ ସେ ନେଇଗଲେ କଥା ଟା ଖରାପ ହବନି ଅଧିକ ତ ଆମକୁ କହିଲା ନାଇଁ ନାଇଁ ଯ ଘଡ଼ଘଡ଼ି ବର୍ଷା ହଉ ସେଠୁ ଆମେ ଅଟୋ ଡକେଇଲୁ ଆଉ ଏମିତି ତ ଆସି ହବନି ଅଟୋ ଡକେଇ ଇଲା ଠୁ ହଉ ସେ ଭାଇ ଯେ ଚିହ୍ନା ପରିଚୟ ଭାଇ ଅଟୋବାଲା ହେଲା ସେପରେ କି ଆଉ ଏମତି ଏ ଯିବ ମାନେ ଏମିତି ବର୍ଷା ହଉ ନାଦୁଥାଏ ବିଜୁଳି ମାରୁଥାଇ ଘଡଘଡି ଏତେଟା ହଉ। ନଥାଏ କିନ୍ତୁ ବିଜୁଳି ମାରୁଥାଏ ଆଉ କି ଯିବ ମାନେ ଓଦା ହବ ଅଟୋ ହେଲେ ବି ଛିଟକା ଜାଗା ବି ହବ ନାହିଁ ଯିବ ଓଦା ହେଇଯିବ ନା ହଁ ଚାଲ। ଅଟୋ ପାଞ୍ଚଟା ବାଜିଲାଣି ହେଲାଣି କଥା ଖରାପ ହବ କଥା ଆଉ କିଛି ନୁହଁ। କେହି ବୁଝିବେନି କି ବର୍ଷା ହଉଥିଲା କେମିତି କଣ? ଛୁଆ ମାନଙ୍କୁ ଧରିକି ଆସିବ ସେଇଥିପାଇଁ କଥା ବାରଟା ଏମିତି ହେଇି ବାହାରିଲୁ ବାହାରିକି ତ ଆସି ପହଞ୍ଚିଛୁ ଓଦା ହେଇଛୁ ଫିରି ଫି ଟିକେ ନାଗୁ ଯେତିକି ଅ ଦେନ ଆସିଲୁ ସାତଟା ବେଳକୁ ତ ସେ ବାହାରିଲେ ଆ ବାବା ହିଁ ଗଲେ ହେଲା।
ବାବା କ୍ରିୟା ଧରିଲେ?
ହୁଁ ହୁଁ ହୁଁ। ସେଠଉ ଏମତି ହେଇଛିି ହଁ ତ ହଁ ଏମିତି ହେଇ ସାତଟା ବାଜିଲା ବେଳକୁ ପଳେଇଲେ ହେଲା। ଆଉ ତ ଯାଇଛନ୍ତି ହ ବା ସବୁ ପୁଅ ପିଲା ସବୁ ପୁଅ ପିଲା। ସବୁ ପୁଅ ପିଲା ଆମେ ଖାଲି ଝିଅ ପିଲା ଥିଲୁ। ନୁହେଁ ନା ସେଠୁ ମୁଁ ସାନ ମା। ସିଏ ମୋ ସାନ ଖୁଡି ହେଲା। ସିଏ ଦେଖିଛନ୍ତି କହା ମାନେ ଏଇଠି କଣ ଛାଡିବା ଟା ହେଲା। ଖୁବ୍ ଭାରି ଡର ଲାଗୁଛି ଆଉ ସେ ସେଠୁ କହୁଛନ୍ତି। ସେ ସେଠୀ ଡରୁଛନ୍ତି ଏକଲା କୁଆଡେ ଯିବାକୁ ମାନେ ଲାଇଟ୍ ଲାଗିଲେ ବି ତାଙ୍କୁ ଡର ଲାଗୁଛି ହଁ। ହଉଛନ୍ତି ସେମାନେ ଗଲେ ଘଣ୍ଟେ ପରେ ଆମ ସେଠୁ ଗାଧା ଗାଧି ଧୁଆ ଧୋଇ ପୋଛା ପୋଛି ଯାହା ଅ। ଥଣ୍ଡା ଥିଲା ସରିଲା ସିଏ ଯୋଉ ବାଧାକାର ଭାଇ ମୁଣ୍ଡା ଟା ଫେରିଲା ବେଳକୁ ଚାର ଟା ହେଇ ଗଲା ହଁ। ହଁ ଆମେ ଘଣ୍ଟେ ପଉଛୁ ଘଣ୍ଟେ ଦେଢ଼ ଘଣ୍ଟା ପରେ ଆମେ ଧୋଇଦେଲେୁ ମୁଣ୍ଡ। ମାନେ ମୁଣ୍ଡ ଧୋଇ ଗାଧେଇ ପହିଲୁ ଗାଧେଇ ପହିଲୁ ସେଟୁ ଭୋର ଚାରିଟା ହଁ ବେ କାଲି ସନ୍ଧ୍ୟା ବେଳକୁ ଯାଇଛନ୍ତି ମାନେ ସାତଟା ବେଳକୁ ଯାଇଛନ୍ତି।
ବାବାଙ୍କୁ ଯୋଉ ନେଇକି ଯାଇନଥିଲେ କେତେ ରାତି ଆଠ ଟା ସାଢେ ଆଠଟା ନଅଟା ସୁଧା ବାହାରିଲେ ନା ଏଗାର ଟା ସୁଧା ଏମିତି କଣ ବାହାରିଲେ। ଆ ସକାଳ ଆଠଟାରେ ଆସିକି ପହଞ୍ଚିଲେ ଏକା କଥା।
ହଁ ସେ ଡେରି ରାତିରେ ବାହାରି ଥିଲେ।
ହୁଁ।
ବ ସେ ଯ ସିଏ ଇଏ ସେ ସାତ ଟା ବେଳୁ ବାହାରିଗଲେ ତା ଆରେ ଆମେ ଏଇଠୁ ବସିଥିଲୁ ହେଲା ଏଇ ସବୁ କାମ ସରିଲା ଭିତରେ ଯେତେବେଳେ ଘଣ୍ଟେ ହେଇନଥିଲା ଏମାନେ ସବୁ ଯୋଉ ମାମାର ଆଉ ସାନ ଖୁଡି ଯୋଉ ହେଲା। ସିଏ ମାନେ ଯୋଉ ଗୋବର ପାଣି ଛିଞ୍ଚି ଏଠିକି କଣ ଯୋଉ କରନ୍ତି ସେଟା କରିଥିଲେ ବୋଲି ସେମାନେ ଆଉ ଘରୁ ହେଲେ ଆମେ ସବୁ ଘରେ ଥିଲୁ ପୋ‌ଛା ପୋଛି ଆଉ ଅନ୍ୟ ମାନେ ସବୁ କରିଦେଇଥିଲେ ହେଠୁ ସେମାନେ ବାହାରେ ବସିଥିଲି ମାନେ କଣ ମଜା କଥା ଶୁଣ୍? ଆ ଆମ ଆମ ଦୁଆର ମୁହଁ ସେମାନେ ସେ ବାହାରେ ଚେୟାର ପକେଇକି ବସିଛନ୍ତି।
ହଁ।
ତ ସେଠି ବସିଛନ୍ତି ମାମା ର ଠିକ ଫ୍ରଣ୍ଟ କୁ ମାମା ବସିଚି ତା ଆଗକୁ ମାନେ ସେ ଆଗରେ ବସୁଛନ୍ତି ସାନଖୁଡ଼ୀ ମାନେ ହଁ ମାନେ ସାମ୍ନା ସାମ୍ନି ବସୁଛନ୍ତି ହେଲା।
ହଁ।
ତ ପଛପଟେ ଯୋଉ ସାନଖୁଡ଼ୀଙ୍କ ପ ପଛ ପଟ ଟିକେ ଦୂରକୁ ଛାଡି଼ ଗୋଟେ ରୁମ୍ ଟା ଗୋଟେ ଅଛି ଘରଟା ଗୋଟେ ମାନେ ଅଛି ଆମରି ଆମରି ମାନେ ଇଏଟା ହେଲା ତ ସେଠି କଣ ନା ଆଲୋ ସେଠି କିଛି ପବନ ଟିକେ ବି ହଉନଥିଲା ହେଲାକି ଯୋଉ ବର୍ଷା ପବନ ହେଇଛି ପବନ କିନ୍ତୁ ଯେତେବେଳେ ସେ ଛାଡି ଯାଇଥିଲା ଯୋଉ ବର୍ଷା କିଛି ହଉନଥିଲା ଟିକେ ବି ପବନ ନଥିଲା କିନ୍ତୁ ସେ ଘର ଭିତରେ ଯେମିତି ମାନେ ଟିଣ ଘରଟା ତ ହେଲା ଯେମିତି କିଏ ଗୋଟେ କବଟା ଧାଡୁ଼ ଧାଡୁ଼ କରୁଛି ଧଡ଼ ଧଡ଼ କରୁଛି ଆପ୍ ଆପେ ଆପ୍ ।
ହୁଁ।
ଏକଥା ପ୍ରଥମେ ମାମା ଦେଖିବେ ଯା ମାମା କହିଲା କି ଦେଖିଲୁ ମୁଁ କଣ ମାନେ ମୁଁ ତ ଏମିତି ଲାଗୁଛି ନା ସତରେ ଏମିତି କଣ କିନ୍ତୁ ସିଏ ବି ଲକ୍ଷ କଲେ ସିଏ ବି ଦେଖିଲେ ସିଏ ଭଁ ହଉଛି ଭାଇ ଏମିତି ଟୋକା ଟା କିଏ ତିନି ଚାରି
ମାନେ କବାଡ ଧଡ ଧଡ ହଉଛି ଆଉ କଣ ହଉଛି?
। ଏଟା ଯୋଉ ଧଡ଼ ଧଡ଼ ହଉଛି ହେଲା ତ ସେ ତାଲା ଟାକୁ ଝୁଲୁଛି ଆଉ କବାଟା ମାନେ କେମିତି କେମତି ଆପେ ଆପେ କେମିତି ଆପେ ଆପେ କେମିତି ମାନେ ହଉଛି ସେଇଟା ସମସ୍ତଙ୍କ ପାଇଁ ସନ୍ଦେହ ମାନେ କେମିତି ପବନ ହଉନି କିଛି ହଉନି ସେ ଘର ତ ବନ୍ଦ ପଡିଛି ସେ ତ ମାନେ ଖୋଲା ଖୋଲି ନାଇଁ ସମ କିଛି ନାଇଁ ଏନ୍ତି ହେଇକି ଯୋଉ କଥାକଥି ହେଲେ ଏଠୁ ଡରିକି ଆଉ ସେପଟକୁ କେହି ଗଲେ ନାଇଁ। ।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
ଗଲେନି ଯେତେବେଳେ ଗାଧେଇ ପାଧେଇ ଆସିଛି ସବୁ ଯାକ ରୁମ ଭିତରେ ଆଉ ସେଆଡେ କେଇ ଯି ଯିବାର ନାହିଁ ହେଲା। ଆଉ ସୁଶୁ ଲାଗିଲା ମାନେ ସବୁ ଦି ଚାରି ଜଣ କେହି ଶୋଇନାହାନ୍ତି କେହି ଶୋଇନାହାନ୍ତି ସେଇଥିପାଇଁ କହନି ମୁଣ୍ଡ ବିନ୍ଧା ମାନେ ଆଖି ପୋଡା ଗ୍ୟାସ ସବୁ ସବୁ ହେଲା।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
ଖାଲି ଟୁପୁର ଟାପୁରୁ ଟୁପୁର ଟାପୁର ସେ ବି ଧୀରେ ନୁହେଁ ଜୋରେ ଟୁପୁର ଟାପୁରୁ ସେଥିରେ ପୁଣି ଲାଇଟ ଲାଗିଛି ବନ୍ଦ ହୁଏନି ବୋଲି ଗରମ୍ ଲାଇଟ୍ ଲାଗିଛି ସେ । ଭଗବାନ ଶୋଇ ହେଲାନି। ହଁ ମୁଁ ସିଲୁ ଭାଇଙ୍କୁ ଜଣେଇଥିଲି। । ମୁଁ ଏମିତି ଜଣେଇଥିଲି ପା ଆଉ ସେଇ ଆସିଲା ବେଳେ ସେମାଙ୍କୁ ମନେ ପଡିବ କି ନ ପଡିବ ସେଥିପାଇଁ ସିଲୁ ଭାଇ କୁ ଜଣେଇ ଦେଇଥିଲି ମୁଁ ଆଉ କହି ଥିଲେ ସେ ସାନ ବାବୁ ଜଣେଇଥିବେ ନିଶ୍ଚୟ। ଆଉ ମାମା ପଛରେ କଥା। ଖାଇଛୁ କଣ ମୁ ଆଉ ଆଣିନି ସେ କଥା ଆଉ ଜାଣିନି କାଲିଠୁ ତ ମାନେ କେହି ହୋସ୍ ରେ ନାହାନ୍ତି ଜାଣିଛୁ ଯିଏ ଯୋଉଠି ପାରୁଛି ସେଇଠି ଟିକେ ପଡିଯାଉଛି। ତ ହଉନ ହଉ ଟିକେ ପଡି ଯାଉଛି ମୁଁ ବା ଏଇ ମାନେ ଏଇ ପାଖାପାଖି ମାନେ ତୋତେ ଫୋନ କରିବା ପୂର୍ବରୁ ମୁଣ୍ଡ ବିନ୍ଧୁଛି। ଚୋଲା ଆଖି ପଡୁଛି କି ନିଦ ହଉନି କିନ୍ତୁ ଟିକେ ପଡିଗଲାଣି ଟିକେ ଗୋଟେ ପ୍ରକାର ଲାଗୁଛି ଟିକେ ମାନେ ଫ୍ରେଶ ଲାଗୁଛି।
ଆଜି କଣ?
ରିନୁ ଏ ଜାଣିଛୁନା ଆର ସପ୍ତାହରେ ପରୀକ୍ଷା ହେଲା କଲେଜ ରେ ଭାଇ ତାର ସରିବ ଯେମିତି ତିନି ସପ୍ତାହ ତାର ଲଗାତାର ପରୀକ୍ଷା ଅଛି। ହେଲା ତା ମୁଣ୍ଡ ବିି ହଁ ତ ଏ ବହି ଫହି ନେଇକି ଆସିଛି ଯେ ତାର ପୁଣି ଅଛି ଯୋଉ ବହୁତ ଲେଖା ଲେଖି ଅଛି ସବୁ ଲେଖା ଲେଖି କରୁଛି। କାଲି ପୁଣି ଯାଇଥିଲା ସେଇ ବି ଯାଇଛି। ପୁଅ ଆସିଲା ଖେଳିକି ସିଏ ବି ଥକି ଯାଇଛି ଆଜି ଶୋଇ ଶୋଇକି ଉଠିଲା ଆମେ ହେଟୁ ଆଜି କଣ ବାହାର ଜିନିଷ ଖାଇବ ବୋଲି ପିଠା ତରକାରୀ ନେଇକି ଆସିଲି ପିଠା ତରକାରୀ ଖାଇଲୁ ହେଲା ସେ ତ ସିଏ ବସେଇ ତାର ଲେଖା ଲେଖି କରୁଛି ହଁ। ଖା ଖା ଖାଇ ହବ। କଥା ଖାଇଲା ପରେ ବି ତମେ ଖାଇ ପାରିବ କାରଣ ତମ ନାତି ଆଣିଥିବ।
ଲୋ ନା ମ କାଇଁ ଶୁଣୁଛ ଏତେ କଥା।
କହିଲେ ତ ମୁଁ କହିଲେ ହଉ ଦେଖ। ସେୟା।
ନା ଗୋଟେ ମାନିକି ଅଛି। ତୁତ ମାନିକି ଅଛୁ ଆଉ। ଜେଜ ମା ଅଛନ୍ତି ନା ଜେଜେ ଅଛନ୍ତି?
ହଁ ସେ ନଖାଲେ କିଛି ପ୍ରବ୍ଲେମ ନାହିଁ ଯେ ଆଜି ସେ ଆଜି ତ ଥିଲା ଆଜି ଖାଇପାରିବ ହେଲା ଆଜି ସେମାନେ ଦାଦା ହରିକା ବି କିଛି ଖାଇଚନ୍ତି ମାନେ ଏଇ ପିଠା ତରକାରୀ ତ ପିଠାତର
ଖାଇବ ଏଟି ମୁଁ କଣ ମନା କରୁ ତମ କହିଲ ତମେ ଉପାସ ରୁହ ବୋଲି। ହଁ ହଁ
ହଁ ସେଠୁ ପିଠାଟା ତରକାରୀ ଖାଇଲୁ ପିଠାଟା ତରକାରୀ ଖାଇଲା ପରେ ଏଇ ତ ଏପଟ ସେପଟ ହେଇଚି ଢିମନ ଯାଇଚୁ କଣ କଥିଲୁ ଆମେ କାଲି ଯୋଉ ବର୍ଷା ହେଲାନି ହୁଁ ଆମେ ଆଉ ପିଆନଙ୍କ ଅଟରେ ପଳିଆସିଥିଲି। ହେଲା। ତାକୁ ସ୍କୁଟିଟିଏ ଦର ତା ବାବା ତ ବୋଲି ସିଏ ଯିବେନି।
ହଁ ହାଁ
ଏ ଯୋଉ କେତେ ଦିନ ଯୋଉ ଯିବେନି ଜମା ଏଟୁ ସିଏ କନ୍ଦେସ୍ ଜୀବନି ନୂଆ ନୂଆ ହେଇଥିପାଇଁକା ସ୍କୁଟି ଆଜି ବ ବନା ସେଇ ମାନେ ମୋ ସେ ସାନ ଖୁଡ଼ିଙ୍କ ପୁଅ ନୁହଁ ହେଲା ତାଙ୍କ ସହିତ ଯାଇଚି ତାଙ୍କର ରାଇ ସେ ସେଉଠୁ ସ୍କୁ ଘରୁକୁ ଯିବ ତ
ହେ ଯୋଉ ବଡ ହାରି ବଡ ଯୋଉ ଇଏରେ ତା ସେମାନେ ଆସିନାହାନ୍ତି?
କିଏ କହିଲୁ?
ବଡ ଯୋଉ ମ ଏଇ ଯାହାର ଏନା ଦେହ ଖରାପ ହେଇନଥିଲା ଆଡମିଟ ହେଇଥିଲେ ସମରେ।
ସେ ସାନ ନାଁ।
ଓଃ ସିଏ ସାନ?
ହଁ ସେଇପା ସେଇ ତାଙ୍କର କଥା କହୁଚି।
ଅହ ତାଙ୍କରି ପୁଅ ତ ଯୋଉ ଏରେ କାମ କରୁଚି ଏବେ ଯୋଉ
ହଁ ହଁ ସେଇ ସେଇ ସେଇ ସେଇ।
ହଁ ଯାଉ ତୋ ବେଳା ଭଲ ତୋ ବେଳା ଭଲ କି ତୋର ବେ ସରିଯାଇଛି ଆର ଏଗ୍ଜାମ।
ଓ ହଁ ପା ତାର ଏଗ୍ଜାମ ଚାଲିଚି ମୋର ଏ ନାଁ ସେ କଥା ଉ ହଁ।
ମିଠା କୋଉ
ସେ କଥା କାହିଁ କହୁଚୁ? ଭାଇ ଏ କଥା କାଇଁ କହୁଚୁ ତୁ ଅବେ ନାଇଁ କାଲି କଣ ଏକୋ ଏକୋଇଶି ତାରିଖ ବେଳେ କଣ ମୁଁ ଶୁଣୁଥିଲି ଏକୋଇଶି ଏକାଡିକିରେ ଯୋଉ ପରୀ ଏକୋଇଶ ତାରିଖ ଯୋଉ ପରୀକ୍ଷା ଥିଲା କୁଆଡ଼େ ସେଟା ଏକୋଇଶିଟା ବାଇଶି ଏମତି କଣ ମୋ ସାଙ୍ଗ କୋହୁଥୁଲା ହେଲା ଯୋଉଟା ହେଇଚି ସେଇଟା ନାଁ ଉଁ
ଲିକ ହେଇଚ ନା କଣ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଆଁ
ହଁ।
କୁଆଡେ ପଳେଇଛୁ କଣ?
ହଁ ଏଇ ଟିକେ ଇଏ କରୁ କରୁଥିଲି କହ
ମୁଁ ତ କଣ ସକାଳୁ ଉଠି ଖାଆ ପିଆ କଲୁଣି
ଏଇ ନା ଆଜି ଭାତ। ବସେଇଥିଲୁ ଇଏ ଖାଇକି ଉଠିଲୁ କାମରେ ଯାଇଥିଲୁ ପଞ୍ଚାୟତ ଅଫିସ ଆସିଲି ଏଇନା
ଓହୋ ଆମେ ତ ସବୁ ବସିଚୁ କହନି କାହା ପାଟି ମାନେ ଛୋଟ ନୁହଁ।
ହଁ।
ହଁ ସେ ମତେ ଟିକେ ମୁଁ ଅଛି ଉପରେ। ଜୋରେ ପାଟି କରୁଛନ୍ତି ଏପଟ କୁ ଟିକେ ଆସିଲି ତ ଦେଖିଲା ବେଳକୁ ସବୁ ମାମୁଁ ମାଇଁ ପୁଣି ପଲେଇ ଆସି
ଓହୋ।
ଏଇ ବସିଚ୍ ଚୁଡା ଫୁାଡା ଫୁଣି ହବ ଖାଇଲେ ହେଲା।
ହଁ
ପୋଡା ପୋଡା ହେଇଛି କଣ ଖାଇବୁ ତାପରେ ରାତିରେ ତ ସେ ଭାତ ଖାଇବୁ ଆଉ ନା ଆଜିି ଏଇାଉୁ ଚୁଡା ଫୁଡ଼ା ଚକଟା ହଉଛି ଚୁଡାଏ ବାଷି ତ ଥା ଥା ସେଥା ଦେଖାରେ ଏ ତ ଆଉ ରହିଲା କେତେ ଦିନି ସିଇଲେ ସରିଲା ଘରକୁ ଟିକେ ଜିବ ମଣିଷ ତାର ମେନ୍ ରିମନର ବେଶୀ ଟେନସନ ତାର ଯିବା ଆସି
ତା ଦେଖନୁ ଠିକ ଟାଇମ କୁ ବେଳକୁ ପରୀକ୍ଷା।
ହଁ ପା ସେଥିାପାଇଁ ପଡିକ୍ଷା ସେ ବିଚରା ଘରେ ଟିକେ ଯଦି ପଢନ୍ତେ ଏପଟେ ରହିଲେ ଜାଣିପାରୁ ତୁ ଆଉ
। ବିଶ । ହୁଁ କୁ ମୋର ସରିଲାଣି ଆଇ ଆସିଲେ ଖାଇବେ ହଁ ଭାତ ହ ମୁଁ ଧରିଛି ହଁ ଆଉ କଣ ଖବର କହ।